ହାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର, ଆପଣ ଲାଷ୍ଟ ଟାଇମ କେବେ ଭୁବନେଶ୍ଵର ଆସିଥିଲେ?
ମୁଁ ଆସିଥିଲି ଏବେ ଗୋଟେ ଦଶ ଦିନ ତଳେ ହବ ଭୁବନେଶ୍ଵରରେ ଆସିଥିଲି।
କୁଆଡେ କୁଆଡେ ବୁଲଥିଲେ?
ମୁଁ ତ ପ୍ରଥମେ ଆମେ ରେଳ ରେଳ ଷ୍ଟେସନ ଯାଇଥିଲୁ ରେଳ ଷ୍ଟେସନରୁୁ ବସ୍ ଧରିକି ପ୍ରଥମେ ଖଣ୍ଡଗିରି ଯାଇଥିଲୁ ଖଣ୍ଡଗିରି ଉଦୟଗିରି ପାହାଡ ସାମ୍ନା ସାମ୍ନି ଅଛି ନା। ତ ଖଣ୍ଡଗିରି ଉଦୟଗିରି ପାହାଡ଼ରେ ବସା ବୁଲିଲୁ ବୁଲାବୁଲି କରିଲୁ ଆଉ ଟିକେ ଫଟୋ ଫଟ ଉଠେଇଲୁ। ପରେ ଆମେ ବାହାରି ପଡିଲୁ ଶିଖରଚଣ୍ଡୀ ପାଖରେ ଶିଖର ଚଣ୍ଡୀ ଅଛି।
ପାଖରେ ନୁହଁ ଦୂର ହବ ତ।
ନାଇଁ ଖଣ୍ଡ ଖଣ୍ଡଗିରି ଉଦଗିରୁ ସାତ କିଲୋମିଟର କି କିମ୍ବା। ଆଠ କିଲୋମିଟର ଏମିତି ଦୂର ତାର ଅଛି ନା ତ ପାଖ ବୋଲି କହିପାରିବା ଆମେ ଯାହାହେଲେ।
ହଁ ହଁ ହଁ।
ସେଇଠୁ ଶିଖର ଚଣ୍ଡୀ ଗଲୁ ଶିଖର ଚଣ୍ଡୀରେ। ଟିକେ ବୁଲାବୁଲି କରିକି ତାପରେ ଆସିଲୁ ଭାରି। ଆସିକି ଆମର ଟାଇମ ହେଇଥିଲା ସେତେବେଳକୁ ପାଖାପାଖି ଦିନ ଗୋଟାଏ କିମ୍ବା ସାଢେ ଗୋଟାଏ ହେଯାଇଥିଲା। ତ ଆମେ ସେତେବେଳେ କଣ ମଧ୍ୟାହ୍ନ ଭୋଜନ ଟାଇମ ହେଇଗଲା ତ ଆସିଲୁ ଗୋଟିଏ ହ ହୋଟେଲକୁୁ ଗଲୁ ଖାଇବା ପାଇଁ ଆଉ ସେଦିନ ଆମେ ଠକାମିରେ ପଡିଗଲୁ ହୋଟେଲ ରେ। ଆମେ ଆମେ ଗୋଟେ ଭାବିଲୁ ମାନେ ବାହାରୁ ଦେଖା ଯାଉଥିଲା ଭଲ ଦେଖା ଯାଉଥିଲା। କିନ୍ତୁ ଭିତରକୁ ଗଲା ବେଳକୁ। ଖାଇବା ବିଲକୁଲ ଭଲ ନଥିଲା ଆମ ଆମେ ଆମେ ଆଣିଥିଲୁ ରୁ ରୁଟି ଆଉ ପନିର ତରକାରୀ ଆଣିଥିଲୁ ପ୍ରଥମେ ରୁଟି କୁ ପନିର ତରକାରୀ ଆଣିଥିଲୁ। ରୁଟି ଗୁଡା ଯେମିତି ଥିବ ଆପଣ ମାନେ କହିବେ। ଏ ରୁଟି ମୁଁ ଆଗରୁ କେବେ ଖାଇନି କି ଖାଇବି ବିଲକୁଲ ବି ଖାଇବନି।
ଏହେ ବରବାଦ ହେଇଗଲା ସବୁ।
ରୁଟି ଗଟାକର ଦାମ ହେଇଥିଲା ପନ୍ଦର ଟଙ୍କା।
ଓହୋ।
ଆମେ ଥାଇସ୍ ମାନେ ଯେତେବେଳେ ପେମେଣ୍ଟ କରିବାକୁ ଗଲୁ ସେତେବେଳେ ଆମେ ଯାଇଁଲୁ ଯେ ଗୋଟେ। ଗୋଟାକର ଦାମ ପନ୍ଦର ଟଙ୍କା ବୋଲି। ତା ପୂର୍ବରୁ ଆମେ ଜାଣିନଥିଲୁ ସେ ଆମକୁ ଆସିଲା ପଚାରିଲା କଣ ସାର୍ ଖାଇବେ। ହଁ ସେ ଆମକୁ ପଚାରିଲା ସାର୍ କଣ ଖାଇବା ଆମେ କହିଲୁ ରୁଟିକୁ ପନିର ତରକାରୀ ଆଣିଦିଅନ୍ତୁ। ତାପରେ ପନିର ଦରକାରାନ ଜାଣିଛନ୍ତି କେମିତି ଥିଲା ସେ ଆମର ଯୋଉ କରନ୍ତିନି ଲଙ୍କା ହଳଦୀ ପାଣି। ଲଙ୍କା ହଳଦୀ ପାଣିରେ ଯେମିତି କଞ୍ଚା ପନିରକୁ ସେମତି ଥୋଇ ଦେଇଥିଲେ।
ଏହେ କମ୍ପ୍ଲେନ କଲେନି।
ଆଉ କମ୍ପ୍ଲେନ କଲେ କିଏ କଣ କରିବ ମାନେ ବହୁତ ଲୋକ ବି ସେଇଠି ଖାଉଛନ୍ତି। କେମିତି ମାନେ ଖାଉଛନ୍ତି ମୁଁ ବି ସେଇଟା ଭାବୁଥିଲି।
ମାନିବାକୁ ପଡିବ।
ତାପରେ ଆମେ ଅର୍ଡର କରିଥିଲୁ କଣ କହିଲେ ମସରୁମ ତରକାରୀ। ଛତୁ ତରକାରୀ ଆମେ ଅର୍ଡର କରିଥିଲୁ ତ ଛତୁ ତର କରୀ ହଁ ଗୋଟେ ପ୍ରକାର ଥିଲା ତାପରେ ମାନେ ସେଗୁଡା କଣ ଟିକେ ମସଲା ଦେହକୁ ଦେହ ଲାଗିଥିଲା ଟିକେ ଭଲ ଲାଗୁଥିଲା କିନ୍ତୁ ମାନେ ଏତେଟା ବି ଖାସ ନଥିଲା ଖାଲି ମାନେ। କଣ ଭୋକ ବିକଳରେ ମାନେ ଯୋଉଟା କହନ୍ତିନି ହଁ। ଭୋକରେ ଯେମିତି ସବୁ ଭଲ ଲାଗେ ସେମିତି ଭଲ ଲାଗିଲା ଖାଇଦେଲୁ। ତାପରେ ମାନେ ପାଖରେ ଆମର ଗୋଟେ ଲୋକୋେ ବସିଥିଲା। ସିଏ ରୁଟି ଆଉ ଭଜା ଖାଉଥିଲା ତ। ଆମେ ତାଠୁ ଭଜା ଦେଖି ଭଜାଟା ଟିକେ ଭଲ ଦେଥିଲା ଆଖି ଗଟେ ଆଖି ଦୃଶ୍ୟ ଦେଖାଯାଉଥିଲା। କିନ୍ତୁ ଆମେ ଯେତବେଳେ ଅର୍ଡର ଦେଇଲୁ ଆସିଲା ପାଟିକୁ ନେଲା ପରେ ଆପଣ ମାନେ। ସାଙ୍ଗେ ସାଙ୍ଗେ ଏମିତି ପାଟିକୁ ନେଇଛୁ ସାଙ୍ଗେ ସାଙ୍ଗ ପକେଇଦଉୁ ତା ଆଗରେ ଓକାଳି ପକେଇ ଦେଇଛୁ।
ଆଜ୍ଞା।
ସେ କହିଲା ସେ କହିଲ କଣ ହେଲା ଆମେ କହିଲୁ ଭାଇ ଏଇଟା ମଣିଷ ଖାଆନ୍ତି?
ହଁ ସେମିତି କମ୍ପ୍ଲେନ ନକଲେ ହବନ। କମ୍ପ୍ଲେନ ନ କଲେ ସବୁ ଏପଟ ସେପଟ ଖାଇବା ଦଉଛନ୍ତି।
ତା ଆମେ ତାକୁ କହିଲୁ କହିଲୁ ଏଇଟା କଣ ମଣିଷ ଖାଉଛନ୍ତି। ସେ କହିଲା ପରେ ସେ କହୁଚି ସମସ୍ତେ ଖାଉସନ୍ତି ଆପଣଙ୍କୁ କଣ ଲାଗୁଛି?
ସମସ୍ତେ ଖାଇଲେ ତ ଲୋ ଲୋକ ତମକୁ ଭୁଲ ଦେବେ ସେମାନେ ଲୋକ ଖାଉସ ଛନ୍ତି ନା ତମେ କହିବ ଯଦି ତମକୁ ଭୁଲ ଦେବେ।
ସେଟା ମ୍ରେକଲି ମାନେ ସବୁ କଣ କରୁଛନ୍ତି କହିଲେ? ମାନେ ସବୁ ମୂଲିଆ ମଜୁରୀ ଶ୍ରେଣୀଅ ଲୋକ ଯୋଉମାନେ ମାନେ ଦିନ ମଜୁରରିଆ ଥାନ୍ତି
ହଁ ଆଉ ସେଥିପାଇଁ ସେମାନଙ୍କୁ ଭଲ ଲାଗୁଥିବ। କିନ୍ତୁ ମୂଲିଆ ମଜୁରୀ ଲୋକ ଏତେ ରେଟ ଦେଇ କେମତି ଖାଉଛନ୍ତି?
ନ ରେଟ ମାନେ ହଁ ତାକୁ ସେମାନେ ଭାତ ଖାଉଥିଲେ ଆମେ ରୁଟି ଖାଇଥିଲୁ ସେମାନେ ଭାତ ଖାଇଥିଲେ।
ଥିବ ହଁ।
ହଁ ତାପରେ ସେଠାରୁ ସରିଲା ପରେ ମୁଁ କହିଲି ହଉ ଯାହା ଖାଇବା ହେଲା ହେଲା ତାକୁ ଭୁଲିକି ଯିବା ବୁଲାବୁଲି କରିବା। ତାପରେ ଯାଇଥିଲୁ ବାହାରିଲୁ ନନ୍ଦନକାନନ ବାହାରିଲୁ ଦେଖିଲାସି ନନ୍ଦନକାନନ ଆମର ଆଉ ମନେ ନାହିଁ ଯେ ନନ୍ଦନକାନନ ଚାରିଟା କି ପାଞ୍ଚଟା ସମୟରେ ବନ୍ଦ ହେଇଯାଉଛି।
ହଁ ହଁ ବନ୍ଦ ହେଇଯାଏ।
ଆଉ ପୁଣି ସେଠୁ ଫେରିକି ଆସିଲୁ ତାପରେ ରାମ ମନ୍ଦିର ଗଲୁ। ସନ୍ଧ୍ୟା ହେଇ ଯାଇଥିଲା ରାମ ମନ୍ଦିର ଗଲୁ ରାମ ମନ୍ଦିର ଟିକେ ସେମିତି ବସିଲୁ ରାତି ନଅଟା ସାଢେ ନଅଟା ଯେମିତି ବସିଲୁ ତାପରେ ସେଠାରୁ ଆସିଲା ବେଳେ ବାଟ ଗୋଟେ ଭଲ ପାର୍ସଲ କାଉଣ୍ଟରେ ମିଳିଲା। ତ ସେଠାରୁ ଖାଇବା ଆଣିଲୁ ପୁର ମାନେ ଯେତେବେଳେ ମଧ୍ୟାହ୍ନ ଭୋଜନ ଯିବାକୁ ପୂର୍ବରୁ ମା ରୁମ ଗୋଟେ ନେଇଯାଇଥିଲୁ। ରହିବା ପାଇଁ ରୁମ ଗୋଟେ ନେଇଯାଇଥିଲୁ ତ ସେଠି ରହିଯାଇଥିଲୁ ତାପରେ ରାତିକି ଯେତେବେଳେ ଗଲୁ ହଁ ପାର୍ସଲ କାଉଣ୍ଟରୁ ଖାଇବା ଆଣିକି ରୁମକୁ ଡାଇରେକ୍ଟ ଧରିକି ପଳେଇ ଆସିଲି। ସବୁ କହିଲେ ନାଇଁ ଆଉ କୋଉଠେ ବସି ଖାଇବା ନାହିଁ। ହଁ ଆମେ ସେଇ ରେଳ ଷ୍ଟେସନ ପାଖରେ ଗୋଟିଏ ରୁମ ନେଇଥିଲୁ ତାପରେ ସେ ଆସିଲା ବେଳେ ବାଟରେ ମାନେ ରେଲୱେ ଷ୍ଟେସନ ରୁ ଜଷ୍ଟ ଟିକେ ଆଗରେ ପୁରା ଫ୍ରଣ୍ଟ ରେ ବାହାରିଲା ପରେ ସେଟା ମୁଁ ଗୋଟେ ହୋଟେଲ ଆଗରୁ ଖାଇଥିଲୁ ଆମେ ଯେତେବେଳେ ଭୁବନେଶ୍ୱର କୁ କୌଣସି ଶାରୀରିକ ମାନେ ଫିଜିକାଲ ପରୀକ୍ଷା ଦେବାକୁ ଯାଉଥିଲୁ ତ ସେଇଠେ ଆମେ ସବୁବେଳେ ଖାଉଥିଲୁ। ହୋଟେଲ ର ନାଁ ଥିଲା ଖଟା ମିଠା ହଁ।
ହଁ ହଁ ଖଟା ମିଠା ହଁ।
ଟିକେ ମାନେ ଦାମ୍ ଅଧିକ ରହୁଛି କିନ୍ତୁ ଖାଇବା ବଢିଆ।
ଓହୋ।
ତାପରେ ମନେ ପଡିଲା ପରେ ଆମେ ପୁଣି ସେଠିକି ଗଲୁ କହିଲୁ ନାଇଁ ଗୋଟେତ କରି ନେଇଛେ ଆଉ ଗୋଟେ କଣ ତରକାରୀ ନେଇ ଗଲେ ତାଲେ ହୋଇଯିବ ଆମର ପର ମାନେ ଠିକ ଠାକ ହେଇଯିବ ତା ଭିତରୁ ଗଲୁ ତାପ ରେ ତରକାରୀ ଆଣିଲୁ ଖାଇଲୁ। ପୁଣି ରାତିଟା ଆମର ବିଶ୍ରାମ କରିକି ସକାଳୁ ବାହାରି ପଡିଲୁ ନନ୍ଦନକାନନ।
ଓହୋ ଆଜ୍ଞା ବୁଲିଲି ସେଠି।
ହଁ ତାପରେ ନନ୍ଦନକାନରୁ ଜଲଦି ବୁଲାବୁଲି ସରିଗଲା ଗୋଟେ ଦିଟା ଭିତରେ ବୁଲାବୁଲି ସରିଗଲା। ତାହାପରେ ପୁଣି ଆସିଲୁ ମଧ୍ୟାହ୍ନ ଭୋଜନ କରିଦେଲୁ ମଧ୍ୟାହ୍ନ ଭୋଜନ କରିକି ପୁଣି ଆସିଲୁ କୋଉଠିକି କହିଲେ ଯଉ ଆମର ଅଛି କଣ ପ ଯୋଉ ମନ୍ଦିର କହନ୍ତି କଣ ସେଟା ମନେ ପଡୁନି ସାଙ୍ଗେ ସାଙ୍ଗେ
କଉ ମନ୍ଦି କଉଠ କଉ ଜାଗାରେ?
ଯୋଉ ମନ୍ଦିର ମାଳିନୀ କଣ ସେଟା କହନ୍ତିି ଗୋଟେ
କଣ ମନ୍ଦିର ମାଳିନୀ ତ ଭୁବନେଶ୍ଵର କୁହନ୍ତି।
ହଁ ମୁଁ ନାଇ ମନ୍ଦିର ମାଳିନୀ ଭୁବନେଶ୍ୱର କହନ୍ତି ଯେ ସେ ଜାଗାରେ ସବୁ ମନ୍ଦିର ଗୁଡା ଅଛି କଣ ସେଇଟା କହନ୍ତି।
ଏପଟେ ମାଉସୀ ମା ଛକଆଡେ?
ନାଇଁ ନାଇଁ ନାଇଁ ନାଇଁ ସେ ଯୋଉଟା କଣ ମ ମନେ ପଡୁନି ସାଙ୍ଗେ ସାଙ୍ଗେ। ହଁ କଣ କହନ୍ତା କୁ ଯୋଟ ଜାଗାରେ ମାନେ ସବୁ ମନ୍ଦିର ଅଛି ଲିଙ୍ଗ ଲିଙ୍ଗରାଜ ମନ୍ଦିର ହଁ ଲିଙ୍ଗରାଜ ମନ୍ଦିର ସେଇଠି ସେମିତି ଟିକେ ବୁଲାବୁଲି କଲୁ ଠାକୁର ଦର୍ଶ ଦର୍ଶନ ଫର୍ସନ କଲୁ ତାପରେ ଖାଇ ପିଇକି ପାଖରେ ଆସିଲା ବେଳକୁ ନାଇଁକି ରା ସେ ମା ତାଙ୍କର ଗୋଟେ କଣ ଗୋଟେ ପାଖରେ ଗୋଟେ ଛୋଟ ମନ୍ଦିରଟେ ଥିଲା ସେ ଛୋଟ ମନ୍ଦିରରେ କଣ ଅନ୍ନପ୍ରସାଦ ଦଉଥିଲେ ଶହେ କୋଡିଏ ଟଙ୍କା ଲାଖେ ମୁଁ କହିଲି ହଉ ଅନ୍ନପସାଦ ତ ବଢିଆ ଲାଗିବ। ହଁ ରାତି ପାଇଁ ନେଇଯିବା ତ ରାତି ପାଇଁ ପାର୍ସଲ ଧରିକି ସେଠାରୁ ପଳେଇ ଆସିଥିଲୁ।
ଆମ ଆପଣ ଆଁ ଭୁବନେଶ୍ୱର ନେକ୍ସଟାଇମ ଆସିଲେ ଆ ଯୋଉ ଏଠୁ ଡେରାସ ଅଛି ଗୋଟେ ଡ୍ୟାମ ଟା ସେଇଠିକି ଯିବେ ଏବେ ଯଦି ଏବେ ଆସିବେ ଯଦି ବର୍ଷା ର୍ଷା ଦିନେ ଆସିବେ ଡେରାସ ବୋଲି ଗୋଟେ ଡ୍ୟାମ ଅଛି ସେଇଠିକି ଯିବେ ବଢିଆ ଜାଗା ଟା। ସେଠି ମାନେ ଡେରାସ୍ ହଁ ଝୁମୁକା ଏଗୁଡା ଡ୍ୟାମ ଅଛି। ଏଇଟା ହେଲା କଉ ସମ ହସ୍ପିଟାଲ ଗଲାବେଳେ ସେଇ ଲାଇନ ରେ ଏଇଟାରେ ମାନେ ବସ୍ ସରକାରା ଯାଏନି। ଏଟା ଏଇଟା ହେଲା ପିକନିକ ହେରିକା ପାଇଁ ସୁବିଧା ଭଲ ଲାଗେ ବଢିଆ ଜାଗା। ଆଉ ବର୍ଷା ଦିନେ ପାଣି ଥିବ ନା ବହୁତ ସୁନ୍ଦର ଲାଗେ ଆଉ ସେପଟେ ହା ତି ମୟୂର ସେଗୁଡେ ସବୁ ଥାନ୍ତି।
ହଁ ନାଇଁ ପରବର୍ତ୍ତୀ ମାସରେ ମୋର ପରୀକ୍ଷା ଅଛି ଭୁବନେଶ୍ଵର ରେ ଏବେ ବି ହଁ ଯେପର ମୁଁ ଆପଣଙ୍କୁ ନିଶ୍ଚୟ ସମ୍ପର୍କ କରିବି। ହଁ ଧଉଳି ବି ହଁ ଧଉଳି ବି ଯାଇଥିଲୁ ସନ୍ଧ୍ୟା ବେଳକୁ ସରିଲା ପରେ ସେଇଠୁ ଆସିଲା ପରେ। ନାଇଁ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଦେଖି ପାରିଲୁନି କଣ ପାଇଁ ଆମ ରାତିରେ ଟ୍ରେନ ଥିଲା ଆଠଟା ବେଳକୁ।
ଓହୋ ଆଜ୍ଞା ହ।
ଫେରିବାକୁ ଟ୍ରେନ ଥିଲା ତ ଆମେ ଯେମିତି ହେଲେ ବି ଫେରିବାକୁ ପଡିବ।
ହଁ। ଓହୋ। ଚାରିଟା ବେଳୁକୁ ଆହୁରି ଏପଟେ ପଡ଼େ ବର ଉମ୍ କଳ୍ପନା ପଟେ ଆସିଥିଲେ ସେ ମ୍ୟୁଜିୟମ ଯାଇଛନ୍ତି କଳ୍ପ ମୂଜିଅମ୍ ତାପରେ ଏପଟେ ଗୋଟେ ସାଇବାବା ମନ୍ଦିର ଅଛନ୍ତି ଅ ଚଉଷଠି ଯୋଗିନୀ ମନ୍ଦିର ଅଛି।
ଏ ଯୋଉ ଛଅ ନମ୍ବର ପ୍ଲାଟଫର୍ମ ପଟେ ତ।
ହଁ ଏପଟେ ବହୁତ ଜାଗା ଅଛି ସାଇବାବା ମନ୍ଦିର ସେଇଟା ନୁହଁ ଆଉ ଗୋଟେ ବଡ ସାଇବାବା ଟଙ୍କ ଙ୍କପାଣି ରୋଡ ସାଇବାବା ମନ୍ଦିର। ସେଠି ପୁରା ଶାନ୍ତି ଲାଗେ ତାଙ୍କ ପ୍ରସାଦ ବି ବହୁତ ବଢିଆ ଲାଗେ। ଆଉ ଚଉଷଠି ଯୋଗିନି ଟା ଟିକେ ଦୂର ହବ। ସେଇ ଜାଗା ଟା ବି ବହୁତ ଭଲ ଲାଗେ ଭିତରୁ ଭିତରୁ ଜାଗା ଗଲେ ବଢିଆ ଲାଗିବ।
ଏ କଣ ନା ଏଇଗୁଡା ସବୁ ମାନ ଯୋଉମାନେ ସେ ସ୍ଥାନୀୟ ଲୋକ ସେମାନେ ସବୁ ଜାଣିବେ ତ ଆମେ ଆମ ଘର ହେଲାଣି ସେପଟେ ହଁ ଆମେ ରହୁଛେ ଏପଟେ
ନାଇଁ ଏ ପ ଆସିବେ ଯଦି ଏଇ ଜାଗାକୁ ଯିବେ ଯଦି ଭଲ ଏବେ ଆପଣ ଯୋଉ ଗଲେ ଧଉଳି ସେଇଠୁ ଗୋଟେ ଜାଗା ଟେ ମୁଁ କେବ ବହୁ କଲେଜ ଟାଇମ ରେ ଯାଇଥିଲି। ଗୋଟେ ବୁଦ୍ଧଙ୍କର ଜାଗାଟେ ଧଉଳି ନୁହଁ ସେଇଟା ନୁହଁ ଅଲଗାଟେ ତା ଭିତରକୁ ଯିବ ପୁରା ସାଇଲେଣ୍ଟ ଜାଗା ହେଇକି ବଢିଆ ସଜା ହେଇଥିବ। ସେ ସେପଟକୁ ମୁଁ ଆଜି ଯାଏ ଯେବେ ବି ଯାଉଛି ସେ ଜାଗା ଟା ଖୋଜୁଛି ମୁଁ ଜାଣିପାରୁନି ସେଟା କୋଉ ଜାଗା। କିନ୍ତୁ ଅଛି ତା ଭିତରେ ସେ ପୁରା ବଢିଆ ଜାଗା ଟେ ଏତେ ଶାନ୍ତି ତା ଭି ଭିତରେ ଗୋଟେ ହଲ୍ ଭଳିଆ ହେଇଥିବ ବଢିଆ ଲାଗିବ ସେ ଜାଗା ଟା।
ନାଇଁ ବୁଦ୍ଧଙ୍କର ଜାଗା ମାନେ ତ ବହୁତ ଶାନ୍ତି ରହିବ।
ହଁଁ ବହୁତ ଶାନ୍ତି ଏବେ ଆମେ ଯାଇଥିଲୁ ବୁଦ୍ଧଙ୍କର ଜାଗ ଦାର୍ଜିଲିଂ ହରିକା ଯାଇଥିଲୁ ସେଇପଟେ ତାଙ୍କର ବେଶୀ ଅଛି ନା ଚାରିଆଡେ ସେପଟେ ଯାଇ। ଲିଗସ ମୁଁ ତ ଆଜି ରିଟର୍ଣ କଲି। ସାତ ଦିନ ହେଲା ଯାଇଥିଲୁ ଦାର୍ଜିଲିଂ ଗ୍ୟାଙ୍ଗଟକ କୋଲକତା ଆଜି ରିଟର୍ଣ କଲି। ବହୁତ ବଢିଆ ବଢିଆ ଜାଗା ସବୁ ଅଛି।
ହେଲେ ଆପଣଙ୍କ ତ ଅନୁଭୂତି ବଢିଆ ରହିଥିବ ସେପଟେ ବୁଲାବୁଲି କରିକି ଏବେ ଆସିଛନ୍ତି।
ଆଜି ତ ଚାରିଟା ରାତିରେ ପହଞ୍ଚିଲି ହଁ ଭଲ ଲାଗିଲା। ହେଲା ବେଶୀ କିନ୍ତୁ ଟ୍ରାଭେଲିଂ କରିବାକୁ ପଡିଲା ବହୁତ।
ସେ ବୁଦ୍ଧ ସେ ବୁଦ୍ଧଙ୍କର ବି ଗୋଟେ ମୋନାଷ୍ଟ୍ରି ଅଛି ଆମର ଏଇ ଗଞ୍ଜାମରେ ଅଛି।
ହଁ ମୋନାଷ୍ଟ୍ରୀ ଯାଇଥିଲୁ ହଁ ବହୁତ ଜାଗା ଅଛି।
ହଁ ଆଉ ମୁଁ ବି ଏବେ ଡେରାଡୁନ ଯାଇଥିଲି ଗୋଟେ ଇଣ୍ଟର୍ଭ୍ୟୁ ଥିଲା। ଡେରାଡୁନ ଯାଇଥିଲି ସେ ଆପଣ ଯାଇଥିବେ ଭାରତୀୟ ବାୟୁସେନାର ଫାଇଟର ପାଇଲଟ।
ଆଜ୍ଞା ଆଜ୍ଞା।
ତ ମୁଁ ସେଇଥିପାଇଁ ମାନେ ନିଜର ପ ପ୍ରସ୍ତୁତି ଜାରି ରଖିଛି। ତ ସେଥିପାଇଁ ମୁଁ ଯାଇଥିଲି ଡେରାଡୁନ ଇଣ୍ଟର୍ଭ୍ୟ ଥିଲା ମୁଁ ସେଠାରେ ମାସଟେ ପାଖାପାଖି ରହିଯାଇଛି।
ଏତେ ସମୟ ରହିଥିଲେ ମାନେ ନିଜେ ମାନେ ହୋଟେଲ ରେ ନା। ତାଙ୍କ ଇଏରେ।
ନାଇଁ ନାଇଁ ମୋର ନାଇଁ ସେ ମୁଁ ତ ଫାଷ୍ଟ ଦିନ ହିଁ କଟି ଯାଇଥିଲି।
ଓହୋ ହୋ।
ତାର ପାଞ୍ଚ ଦିନ ପ୍ରୋସେସ୍ ରହୁଛି ମୁଁ ଫାଷ୍ଟ ଦିନ ହିଁ କଟି ଯାଇଥିଲି। ତ ତାପରେ ମୋର ସେଇଠି ଜଣେ। ପିଇସି ନାନୀ ରହୁଛନ୍ତି। ପିଇସି ନାନୀ ରହୁଛନ୍ତି ଯେ ଯେହତୁ ତାଙ୍କ, ହଁ ସେ ଲାଗି ହୋଟେଲ ପଇସା ନହେଲେ ତ ପଇସା ଦେଇ ହିଁ ନଥାନ୍ତା।
ହଁ ମାସେ ରହିଥିଲେ ବୁଲିଥିବେ ସେଇଠି ପୁରା ଆଉ।
ହଁ ସେଠୀକା ଡେରାଡୁନ ହରିଦ୍ୱାର ରିଷିକେଶ ତିନିଟା ଜାଗା ପୁରା ଭଲସେ ବୁଲାବୁଲି କରିକି ଆସିଲୁ। ସେଠି ଆପଣ ଯେମିତି କହିଲେ ଯୋଉ ମୁନାଷ୍ଟ୍ରିସ ସେଇଠୀ ବି ବହୁତ୍ ଗୁଡା ମୁନାଷ୍ଟ୍ରିସ, ପୁରା ବଡ ବଡ ମୁନାଷ୍
ହଁ ଏଇ ଦାର୍ଜିଲିଂ ଗାଙ୍ଗଟକ ରେ ବି ବହୁତ ଜାଗାରେ ମୋନାଷ୍ଟ୍ରୀ ମାନେ। ବା କେତେ କେତେ ଜାଗାର ମୋନାଷ୍ଟ୍ରି ଅଛି।
ହଁ।
ଭଲ ଲାଗେ ସେଗୁଡା ଶାନ୍ତି ଲାଗେ ପୁରା। ତାଙ୍କର ଯୋଉ ମେରୁନ୍ କଲର କୁ ହଳଦିଆ କଲରର ପିନ୍ଧିଥିବେ, ମେରୁନ୍ କୁ ହଳଦିଆ କଲରର ପିନ୍ଧିଥିବେ।
ହଁ ହଁ ନାଇଁ ବୁଦ୍ଧଙ୍କର ଜାଗା। ସେ ସବୁ ବହୁତ ବଢିଆ ଲାଗେ, କଣ ପାଇଁ ନା ତାଙ୍କର ସବୁ ଜାଗାରେ ପୁର ଶାନ୍ତି ରହେ, ଆଉ ସେମାନେ ବି ତାଙ୍କର ଆ ଆଚାର ବ୍ୟବହାର ବହୁତ ଭଲ।
ହଁ ହଉ ଆଜ୍ଞା ମୁଁ ରଖୁଛି ଆଉ ଥରେ ଆପଣଙ୍କୁ ଫୋନ କରୁଛି ହେଲା।
ହଉନି ଠିକ୍ ଅଛି ଏବେ ନେକ୍ସଟ୍।